ଜୟ ଜଗନ୍ନାଥ।
ହଁ-ହଁ ଜୟ ଜଗନ୍ନାଥ! ଭାଇ ଆଉ
ନାଇଁ, ଆ ଡୋରି ଲାଗିଲାନି। ଡୋରି ଦେଖିଆ ଯଦି ବାହୁଡାକୁ ଲାଗିବ!
ହଁ।
ଡୋରି ଲାଗିଲେ ବାହୁଡ଼ାକୁ ଯିବା। ସୁନାବେଶ ଦେଖିକି ଆସିବା ଆଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ମା
ମ୍ୟାରେଜ୍ କରିନାହାଁନ୍ତି? ମୁଁ କହିଲି ମ୍ୟାରେଜ୍ କରିନାହାଁନ୍ତି?
କଣ କରୁଛନ୍ତି, ଅଫିସ୍?
ଆଜ୍ଞା, କଣ ଗ୍ରାଜୁଏସନ୍ କଂପ୍ଲିଟ୍ ହେଇଗଲାଣି?
ଆଜ୍ଞା, କଣ ପାଇଁ ପ୍ରିପେୟା, କଣ ଆଉ ବୁଝା, କଣ କହୁ କୋଉଥିରେ ଗୋଟେ ପ୍ରିପେୟାର ହଉଛନ୍ତି କି?
ହ୍ୟାଲୋ।
ହ୍ୟାଲୋ।
ନେଟୱାର୍କ ଆପଣଙ୍କର ନାହିଁ କି?
କଣ କହିଲେ?
କଣ ଲେଟୱାର୍କ ଆପଣଙ୍କର ନାହିଁ କି?
ହଁ ନାଇଁ ବର୍ଷା ତ ହଉଛି ନା ଟିକେ ଜିଓ ଟାୱାର ଏଠି ଟାୱାର ଟା ଟିକେ ଅପଡାଉନ ହଉଛି ତ। ସେଥିପାଇଁ। କୁହନ୍ତୁ ଶୁଭୁଛି।
ନାଇଁ ଏଇଟା ସଇଲେ ନେଇଯିବି ଆଉ। ସେପଟେ ଅଛି ନା। କୋଉ ଘରେ ସେପଟ ଘରେ ଅଛି। ଏବେ କଣ କରୁଛନ୍ତି ଅଜ୍ଞା।
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହୁଁ ହ୍ୟାଲୋ।
କଉନା କଣ ଖାଇଲାଣି ସକାଳୁ?
ସକାଳୁ ପଖାଳ ଭାତ ଖାଇକି ଆଇଥିଲି।
ଆଉ ତ ଫେବରେଟ୍ ଜିନିଷ ଖାଇଛ ଆଉ। ଥଣ୍ଡା ଆଉ ପଖାଳ ଆଉ କଣ?
ଉଁ ମାଛ
ଆଜି କଣ ଗୁରୁବାର?
ଆସୋଗ୍ରାଫି
ଆଚ୍ଛା ଆଉ ଅଲଗା ରୋଷେଇ ଚାଲିଛି ମାମା ରୋଷେଇ କରୁଛନ୍ତି
ନହିଁ ଆମେ ରୁମରେ ରହୁଛୁ ବାହାରେ।
କଉ ହଷ୍ଟେଲରେ?
ନାଇଁ ରୁମ ନେକିନା।
ଭଡା ଘର ନେଇଚ।
ଆଜ୍ଞା
ହଁ ଆଜ୍ଞା ବାସୁ କେତେ ଦିଅ
ତିିନି ହଜାର ଟଙ୍କା
ଆଜ୍ଞା ଲାଟିନ୍ ଫାଟିନ ଆଟାଜ ଅଛି।
ଆଜ୍ଞା
ଆଉ ଭାଇ ଭଉଣୀ କେତେଟା ତମର?
ଆମେ ଭାଇ ଭଉଣୀ ଦି ଭାଇ ଗୋଟେ ଭଉଣୀ। ଆଜ୍ଞା
ଭୋଉଣି ବାହା ହେଇଗଲେଣି?
ଆଜ୍ଞା ମ୍ୟାରେଜ୍ କରିସାରିଲେଣି।
ଆଜ୍ଞା ଆଉ ମାମୁଁ ଡାକର ଶୁଣିଲେଣି।
ଆଜ୍ଞା
ହ ହଁ କୁହୁଠୁ ହ୍ୟାଲୋ
ଆଜ୍ଞା ମାମୁଡାକ ଶୁଣିଲି ନା।
କହୁନାହାନ୍ତି
ଉଁ ରଜ କେମିତି ପାଳନ କଲେ?
ରଜ ଆଉ ତ ଜାଣିଥିବୁ କେମତା ଗୁଲଗୁଲି ହେଲା ମାନେ ଟି ଥଣ୍ଡା। ଲାଗିଲାନି ଆଉ ପାଳନ କଣ ଘରେ ଯାହା ରା ପିଠା ପିଠା କରିକି ଖାଇକି ପାଳନ କଲୁ ଆଉ।
ଆଜ୍ଞା ଦୋଳି
ଏ ବର୍ଷ ପୁରା ଗୁଲୁ ଗୁଳି ମାରିଦେଲା ଲୋକଙ୍କୁ।
ଦୋଳି ନାହାନ୍ତି।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
ଦୋଳିଆପଣ ଖେଳି ନାହାନ୍ତି?
କଣ କହିଲେ?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
ହଁ ଦୋଳି ଖେଳିବାକୁ ଯାଇଚି ନା। ହ୍ୟାଲୋ।